ହଁ ହାଲୋ।
ହୁଁ। ହାଲୋ ହୁଁ ସୁବୁନି?
ହଁ ଶୁଭିଲା କୁହନ୍ତୁ ହ୍ୟାଲୋ।
ହୁଁ-ହୁଁ ଆଉ ଖାଇ ପିଇସାରିଲାଣି ରାତିରେ?
ନାଁ ଖାଇ ସରିନି ଖାଇବୁ ଆଉ। ଏବେ ଯାଇଥିଲୁ ବୁଲାବୁଲି କରୁଥିଲୁ ତ ମାର୍କେଟ ଯାଇଥିଲୁ ଆଇଲୁ ଆଉ।
ଓହୋ ଓ-ହୋ କଣ କିଣା କିିଣି ହେଲା?
କିଣା କିିନି କ ବୁଲି ବାକୁ ଯାଇଥିଲୁ କି କିନା କି ସବୁ ବୁ ତୁ
ଓହୋ ଆଉ?
ବୁଲିଲୁ ଖାଇଲୁ ଗୁପଚୁପୁର ଖାଇଲୁ ଆସିଲୁ ଗୁପ ଆଇସ୍କ୍ରିମ ଗୁପୁଚୁପ ଖାଇକି ଆଇଲୁ ଆଉ।
ଓହୋ କୋଉ ମାରର୍କେଟ।
ଏଇ ଆମର ମାର୍କେଟ ଏକ ନମ୍ବର ଦୁଇ ନମ୍ବର ମାର୍କେଟ ଯୋଉଁ ବୁଲୁଥୁଲୁ ଆଜି।
ଆଚ୍ଛା-ଆଚ୍ଛା। କାଲି ସଣ୍ଡେ ବୋଲି ଆଜିଠୁ ବୁଲାସ
ନାଁ କାଲି ସକାଳୁ ଯିବୁ ପୁରୀ ଯିବୁ ଟିକେ ସକାଳୁ ସକା
ହୁଁ ହଁ ମୁଁ କଥା ହଉଥିଲି ବୋଧେ ଆପଣଙ୍କ ସହିତ? ସକାଳେ କଣ ପ୍ଲାଇ ଇଏରେ କାମ କରୁନାହାନ୍ତି କି ଯୋଉ କଣ ସେଇଟା। ଯୋଉଁ ସଂମୟିକା। ହୁଁ-ହୁଁ-ହୁଁ।
ଆପଣ ଖାଇସାରିଲେଣି?
ହଁ-ହଁ ଖାଇ
ହଁ।
ଆଉ ତମର ରାତିରେ ଖାନା ପିନା ସେଇ ଗୁପଚୁପ ଆଇସ୍କ୍ରିମ ରେ ହେଇଗଲା?
ଆମ ନାଁ ଆମର ଖାଇନୁ ଖାଇବୁ ଟିକେ ଆଉ ଟିକେ ଲେଟରେ ଖାଇବୁ ଆଉ।
ଓହୋ ଇ ସବୁ ମାନେ ସ୍ନାକ୍ସ ଖିଆ ହେଇଗଲା?
ହୁଁ। ଆମ ଖାଇବା ଲେଟ ସାଢେ ଏଗାରଟା ବେଳକୁ ଖାଇବୁ।
ବାପା। ସାଢେ ଏଗାର ବେଳେ ଖାଇକି ସକାଳ ମାନେ ଖାଇବା କେତେବେଳେ?
ସକାଳୁ ଖାଇବା ଆମେ ସକାଳୁ ସକାଳୁ ତଥାପି ଟିଫିନ୍-ଫିଫିିନ ଟିକେ ଯାହା ଖାଇଦେଉୁ ସକାଳୁ। ତାପରେ ଯାଇକି ଦିପ ପହର ଟାଇମରେ ଯାହା କରିବୁ। ଲଞ୍ଚ ତାପରେ ରା କାଲି ତ ସକାଳୁ ଏଆଡୁ ଗଲାବେଳକୁ ଭଲ ଦହିବରା ବିକ୍ରି ହଉଛି କେଉଁଠି ଆମର ଏଇ ଯେଉଁ ଲିଙ୍ଗିପୁର ଟ୍ରାଫିକ୍ ଆଗରେ ବାଁପଟେ ସେ ପୁରା ଲାଇନ୍ଟା ସେଇଆଡ଼ା
ହୁଁ ଓ ସେଠି ଦହିବରା ଖିଆ ହେଇ ଯିବ ତାପରେ ଜଗା ଦର୍ଶନରେ ସେଠି ଅଭଡ଼ା ଖିଆ ହବ ନାଁ ନାଁ
ହୁଁ-ହୁଁ-ହୁଁ ଅଭଡ଼ା ଖାଇବୁ ନାଁ।
ହୁଁ ତାରେ ଫେରିବା ମାନେ ସିବିଚ ଯାଇକି ତାପରେ ଫେରା ହବ ନାଁ କଣ? ହୁଁ-ହୁଁ-ହୁଁ। ନାଇଁ ଯାଈହବନା
ହଁ।
ଯାହା ହଉ ସିଙ୍ଗିଲ ଅଛ ଯେତେ ଏଞଜୟ କରିପାରିବ।
ଆଉ ଯେତେବେଳେ ଡବଲ ହେଇଯିବ ନା ହଁ ଯେତେବେଳେ ହଁ ଯେତେବେଳେ ଯ ଯୋଉ ଅ ଯେତେବେଳେ ଡବଲ ହେଇଯିବ
ହୁଁ। ଆଉ ଡବଲ ଆଉ କୁଆଡେ ବୁଲିଆକୁ ଯିବୁ ହୁଁ।
ବୁଲିଆକୁ ଯାଇ ହବ କିନ୍ତୁ ସେତେବେଳେ ସବୁ ପ୍ରକାର ବୋଝ ନବୁ ନା।
ହଁ ଏବେ ଯେତେ ବୁଲିଆ ବୁୁଲଦଉ ବୁଲିଦବୁ ଏଞ୍ଜୟ୍ କରିଦବୁ ସଇଲା ସେତଅଳୁକୁ ଆଉ
ହଁ ହଁ।
ତଥାପି ଯାଇହବ କିନ୍ତୁ ଜଣେ ଆମ ଏବେ କଣ ଏମିତି ପଇସା ନେଇ
ହଁ ଏଇନା ଯେମିତି ମାନେ ସାଙ୍ଗସାଥି ହେଇକିନା ବାଇକ୍ ଧରିକି କୁଆଡେ ଯାଇପାରୁଛ ସେତେଳେ ଡବଲ ହେଇଗଲେ ଆଉ ସେତେବେଳେ ଯାଇହବନି ନା।
ନାଁ ସବୁବେଳେ ନୁହେଁ କେତେବେଳେ ଯଦି ଯାଇହବ ଯେ କିନ୍ତୁ ଏବେ ଯୁଆଡେ ଆମେ ବୁଲା ବୁଲି କରୁଚୁ ଚାରିଆଡେ ସେଠି କଣ ଗୋଟେ ଜାଗାକୁ ଯିବା ପୁଣି ଆସିଆ। ଏବେ ସାଙ୍ଗେ ସାଙ୍ଗେ ଆସିକି ପହଞ୍ଚିଲୁ ଆମେ
ମାନେ ଏବଂ ହଁ ମାର୍କେଟ ବୁଲିକି ଏଇନେ ପହଞ୍ଚିଲେ?
ହୁଁ।
ହୁଁ।
ଏବେ ସାଙ୍ଗେ ସାଙ୍ଗେ ଆସିକି ପହଞ୍ଚିଲି ବୁଲା ବୁଲି କରୁଥିଲି ତ।
ଆଉ ଆମର ତ ଖିଆପିଆ ହେଇକି ଶୁଆ ହବ ରାତିରେ ଆଉ ଟିକେ ପରେ ଆଉ
ହୁଁ ହୁଁ ନା ଆମର ସବୁବେଳେ ଲେଟ୍ ରେ ଟିକେ ଖାଇବା ମାନେ ଶୋ ଖାଇଆଟା ଲେଟେ।
ହୁଁ ହୁଁ ହୁଁ ହୁଁ। ଲେଟ୍ ରେ ଏତେ ଖାଇଲେ ଭଲ ନୁହେଁ ଅବଶ୍ୟ
ଅଭ୍ୟାସ ହେଇଯାଇଛି ଯେ କଣ କରିବା କହୁନ ଆମେ ତ ମୁଁ ଘରକୁ ସି ଆଡେ ଗଲାବେଳକୁ ରାତି ବାରଟା ଖଣ୍ଡେ ବେଳକୁ ଖିଆ ହବ ଡେ ସେ ଘରେ ତ ଆମର ବହୁତ ଲେଟେ ହୁଏ।
ମାନେ ଗାଁରେ? ବାପା ବୋଉ ହରିକା ବାପା ବୋଉ ହରିକା ସବୁ ହଁ ବାପା ବୋଉ ହରି କା ସବୁ ଏତେ ରାତି ବାରଟା ଗୋଟେରେ ହଁ ଟାଉନ ହେଲେ ବି ଯେ ଯେହେତୁ ତମେ ବାହାରେ ଅଛ ମାନେ ସେଟା ଘରେ କୁହାଯିବ।
ହଁ ନା ଆମେ ବାହାରେ ମାନେ କଣ ସେଠି ଘରେ ବି ସେଇଆ ବାହାରେ
ହଁ ହଁ ହଁ। ବାବା ଏତେ ରାତିରେ ଖାଇକି ଭଲ ହୁଁ ଆମର ଏତେ ରାତି ପର୍ଯ୍ୟନ୍ତ ଯାଏନି ଆମର ସେଇ ଅ ସାତଟା ଭିତରେ ସା ମାନେ ମାକ୍ସିମମ୍ ଟୁ ମାକ୍ସିମମ୍ ଆମ ଆଠଟା ଭିତରେ ଖିଆସରିଯିବ।
ହୁଁ ନା ନା ଆମର ସବୁ ଲେଟ୍ ରେ ସବୁ ନା ଆଗରୁ ତ ଅଛି ଆଉ। ଆମର ବି ସେ ଅଭ୍ୟାସ ହେଇଯାଇଛି।
ହଁ। ଯାହଉ ଆଉ କୁଆଡେ କୁଆଡେ ବୁଲିଆକୁ ଯାଇଚ ସବୁ ରଜରେ? କୁଆଡ଼େ କୁଆଡ଼େ ବୁଲିଆକୁ ଯାଇଚ?
ରଜରେ ଆଉ କୁଆଡ଼େ ମୁଁ ଯାଇନି ରଜରେ ଆମେ ଯେତିକି ପୁରୀରେ ହିଁ ତିନି ଦିନି ପୁରା ବିତେଇଛୁ।
ସାଙ୍ଗ ସାଙ୍ଗ ସବୁ ନା ବାପା ବୋଉ ସବୁ ମିଶିକି? କଥା
କାହିଁକି?
ତିନି ଦିନି ଯାକ ସାଙ୍ଗମାନଙ୍କ ସହିତ ଯାଇକି ପୁରୀରେ ରହିକି ଆସ
ରଜରେ ଆମେ ପୁରୀ ବୁଲିଲୁ ପୁରୀ ଯାଇକି ସାତ ପଡା ଯାଇଥିଲୁ।
ହ-ହୋ-ହୋ-ହଁ-ହଁ।
ସବୁ ଟିକେ ଆସିଥିଲ ବ୍ରହ୍ମଗିରି ଯେଉଁ ଅଲାନାଥ ମନ୍ଦିର ନାହିଁ ଗୋଟେ
ହଁ ଅଲାନାଥ ହଁ-ହଁ ଅଲାନାଥ ଯାଇଥିଲୁ ମୋନେ ଅଲାନାଥ। ମାନେ ଯେତେବେଳେ ହଁ ଆଉ ଯେତେବେଳେ ପୁରୀ ବନ୍ଦ ହବ ପୁରୀ ଯେତେବେଳେ ବନ୍ଦ ସେ ଅଲାନାଥ ଦର୍ଶନ କରିବା ପାଇଁ। ହଁ-ହଁ-ହଁ ଗୋଟେ ଛୋଟିଆ ଏଡିକି ଟିକେ ଗୋଟେ ସରାରେ କେତେ ଟଙ୍କା ଗୋଟେ ନେଇଥିଲା ସେନ କୋଡିଏ ଟଙ୍କା ତିରିଶ ଟଙ୍କା ନେଇଥିଲା। ଯାଇଥିଲୁ ହଁ-ହଁ-ହଁ-ହଁ ଆମେ ଯାଇଥିଲୁ ପୁରୀ ଯାଇଥିଲୁ ସେତେବେଳେ ଠାକୁର ଅଣସର ଘରେ ଥିଲେ। ରଥଯାତ୍ରା ରୁ ଫେରିକି ନା-ନା-ନା-ନା ତାପରେ ରଥଯାତ୍ରା କୁ ଗଲେ। ଆ ଯାଇଥିଲୁ ବୁଲିବାକୁ ଯାଇଥିଲୁ ତାପରେ ଅଲାରନାଥ ଯାଇଥିଲୁ।
ଆଉ ସେଇ ପାଖାପାଖି ଆଉ ଯୋଉଟେ ଜାଣିଛନ୍ତି ଯେ ଅଭିରାମ ପରମହଂସ। କର୍ମଳା ଯାତ୍ରା ପଡ଼େ।
ନାଇଁ ସେଟା ଆଉ ଜାଣିନି।
ସେଇ କର୍ମଳା ଯାତ୍ରା ଥରେ ଯିବେ ଦେଖିବେ କେତେ ଲୋକ ବହୁତ ଲୋକ। ସବୁଆଡ଼ୁ ଆସିଥିବେ।
ବାଲିଯାତ୍ରା ଭଳିଆ।
ହୁଁ ଯିବେ ଦେଖିବେ ସିଏ
କାହିଁକି ନା ଅଲାରନାଥ ଦର୍ଶନ ଟା ଅଲାରନାଥ ଦର୍ଶନ ଟା ଯେତେବେଳେ ଠାକୁର ନଥାନ୍ତି ଇଏରେ ରତ୍ନସିଂହାସନ ରେ ସେତେବେଳେ ଅ ଅଲାରନାଥ ଦର୍ଶନ କରନ୍ତି ବୋଲି କୁହନ୍ତି ମାନେ ଯେତେବେଳେ ସମସ୍ତ ଦେଖିବେ ଅଲାରନାଥ ଯାଉଥିବେ ଦର୍ଶନ କରିବା ପାଇଁ। ଅଲାରନାଥ ତ ସବୁବେଳେ ଯପାରିବା ଦର୍ଶନ କରିବା ପାଇଁ କିନ୍ତୁ ସେତେବେଳେ ଦର୍ଶନଟା ହିଁ ମାନେ ସେଇଟା କୁହନ୍ତି ତାଙ୍କ ସବ୍ଷିଚିଉଟ ହୁଁ।
ମୁଁ ସେଇ ସେଇଟା ଯାଇଛି ଆଉ ଗଟେ କର୍ମଳା ଯୋଉ ଯାତ୍ରା କହୁଛି। ସେଇଟା ତିନି ଦିନ ହୁଏ ତାଙ୍କର ତିନି ଦିନ କୁଆଡୁ କୁଆଡେ ବହୁତ ବହୁତ ଆଡୁ ଲୋକ ଆସିଥିବେ ବହୁତ ଆଡୁ ଆଉ ସବୁ ବାବା ବି ଆସିଥିବେ ସବୁ।
ଆଚ୍ଛା-ଆଚ୍ଛା।
ଖାଇବା ପିଇବା ମାନେ ପୁରା ବଡ ଯାତ୍ରାରେ ତ ଗୋଟେ ହୁଏ ଆଉ।
ଆଚ୍ଛା। ଯାହା ହଉ ମାନେ ସେଠି ଖାଇବା ପିଇବା ମାନେ ଯୋଉ ବାବା ମାନେ ସବୁ ଆସିଥାନ୍ତି। ଯେମତି ଖଣ୍ଡଗିରି ଯାତ୍ରା ହୁଏ। ଓହୋ-ଓହୋ। ହଁ କେତେ ଗଲେ ହବ ଆଉ। ଅଭିରାମ ପରମହଂସ ନା ହୁଁ।
ଆମେ ସବୁଆଡେ ବୁଲୁ ଯୋଉଠି ଯୋଉି ନୂଆ ନୂଆ ଜାଗା ଶୁଣୁଛୁ ସବୁଆଡେ
ଆଉ ବୁଲି ଯାଉ ବୁଲି ଯାଉ ଆଉ ଆଗକୁ ଭବିଷ୍ୟତରେ ମିଳିବନି ଆଉ ବୁଲିବାକୁ ବାପା।
ହଁ ପଘା ପଡିଯିବ ବେକରେ ଆଉ
ସେଇଆ-ସେଇଆ ପଘା ପଡିଗଲେ ଧରିକି ଚାଲୁଥିବ ଲଗାକୁ ଦବ ବଳେ ଆଉ ଏକୁଟିଆ ଏମିତି ଯୋଉ ମାନେ ଯୋଉ ଛଦଡିଆ କଟା ଯୋଉ ଯୋଉ କୁହନ୍ତିନି। ଗୋଟା ଭଳିଆ ଷଣ୍ଢ ଭଳିଆ ହେଲା ବୁଲୁଛି ହେଲା କିଏ କହିବାର ଅଛି।
ହୁଁ।
ହଁ-ହଁ-ହଁ।
ହଉ ଦେଖି ଚାଲିଛି ଯାହା ଚାଲିଛି ବୁଲଦବା ଟିକେ। ଯିଜୁଆଡେ ଡାକୁଛି ଯାଉଛୁ ବୁଲି ଦେଇକି ଆାଉଛୁ ଆଉ କଣ କରିବା?
ହୁଁ-ହୁଁ-ହୁଁ ଅବେକା ଯେତେ ପର୍ଯ୍ୟନ୍ତ ନ ହେଇଛି ହାତକୁ ଦି ହାତ ସେତେ ପର୍ଯ୍ୟନ୍ତ ହେଲେ ଚାଲ-ଚାଲ-ଚାଲ-ଚାଲ।
ଆଉ ନୁହଁ ସତରେ ଆଉ।
ଯେତେ ଯୁଆଡେ ଅଛି ବୁଲି ପାରିବ ଏବେ କଣ ବିଶେଷ ଖର୍ଚ୍ଚ ବି ନାଇଁ ନା ସିଙ୍ଗିଲ-ସିଙ୍ଗିଲ ଆସ ନିଜେ ପାଇଁ ନି ଖର୍ଚ୍ଚ କଲ ଆଚ୍ଛା ଫ୍ୟାମିଲ ଧରିକି ଗଲା ମାନେ ତ ଖର୍ଚ୍ଚ ହିଁ ଖର୍ଚ୍ଚ ନା।
ଆଉ ହ ହବନି ଖର୍ଚ୍ଚ ହବ ନା ଆଉ।
ପିଇବ। ଜଣକର ଯେତିି ଖର୍ଚ୍ଚ ହଉଛି ଏଥିରେ ଡବଲ ଖର୍ଚ୍ଚ ହବ।
ହଁ ଜଣଙ୍କର ପୁଅ ପୁଅ ପିଲାଙ୍କର କମ୍ ଖର୍ଚ୍ଚ ଯାହାହେଲେ ଝିଅ ପିଲାଙ୍କର ଅଧିକ ଖର୍ଚ୍ଚ ନା ଆଉ। ଆମକୁ ଭୋକ ଲାଗୁଥିବ ଆମେ ଟିକେ ଜାବିଇକି ରହିଯିବୁ।
ହଁ ଓ ନା ନା ନା।
ହେଁ।
ସେମାନେ ସିଏ ତ ଆହୁରି ଭୋକ ଭୋକ ଲାଗୁ ନ ଲାଗୁ ତମେ ଭୋକ ଲାଗିଲେ ରହିଯାଉଥିବ ସେ ତ ଭୋକ ଲାଗୁ ନ ଲାଗୁ ଆମେ ଖାଇଦବୁ ଆଁ। ଏଠି ଭଲ ମିଳୁଚ ଖାଇବୁ ସେଠି ଭଲ ମିଳୁ ଚି ଖାଇବୁ ସେଠି ଭଲ ମିଳୁଛି ଖାଇବୁ।
ସେୟା ନୁହଁ।
ହୁଁ।
ତାହେଲେ ଶୋଇବେ ବୋଧେ।
ହଁ ଆଉ ଟିକେ ପରେ ଶୁଆ ହବ ଆଉ।
ହମ ମୁଁ ସିଏ ଅପା ଘର ଗୋଟେ ଯାଇଥିଲି ତାଙ୍କ ଯ ମୋର ଯୋଉ ଦିଦି ଯୋଉଠି ମ୍ୟାରେଜ କରିଛି। ସୁନ୍ଦର ଆମେ ଦିଦି ଡାକେ ତାଙ୍କୁ ସିଏ ତାଙ୍କ ସାତ୍ରା ସାତଟ ଖାଇ ଦେଇକି ଶୋଇପଡ଼ିବେ ମୁଁ ଗୋ ଗୋଟେ ରହିଛି ମୋତେ ଛାଡ଼ିଦିଅ ମୁଁ ପଳାଉଛି ରିହିବିନି ଆଉ।
ହେଁ ହେଁ। ସେଇଆା ଆମ ଘରେ ସେଇଆା ନା।
ନା ମୁଁ ସେଇଟା ଯୋଗିଶି କହିନି। ତାଙ୍କ ସେ ବାଲେଶ୍ଵର ଅମରିଦାଦାଙ୍କ ଘର ସେଇପଟେ।
ଆଚ୍ଛା ହଉ ଠିକ ଅଛି ରଖୁଛି।
ଆଉ କଣ କହୁଛନ୍ତି କୁହନ୍ତୁ।
ରଖୁଛି ଆଉ ଟାଇମ ହେଇଗଲାଣି ହଁ ଟାଇମ ହେଇଗଲାଣି। ହେଁ ଟେନ ଟେନ ମିନଟସ୍ ହେଇଯିବ ନା।
ହଁ ହେଁ।
ହ ହ ଓକେ ହ ହଁ ଠିକ ଅଛି। ହଁ ଗୁଡ ନାଇଟ୍ ଭଲ ଲାଗିଲା ତମ ସହିତ କଥା ହେଇକି ଧନ୍ୟବାଦ।
ହ ହୋ କଥା ଭିତରୁ ଫୋନ ଟିକେ ଟିକେ ହ।